ପଙ୍କଜିନି ଭଉ ପଙ୍କଜିନି ଭଉଣୀ ବହୁତ୍ ନମସ୍କାର୍।
ଆଉ ମୋର କିଛି କଥା କହିବାର ଥିଲା ତ ମୁଁ ଆ ଆପଣଙ୍କୁ କଲ୍ କରିଛି। ଆଉ ଆଉ ମୁଁ କହିଲି କି ଆପଣଙ୍କ ଆଡେ ସବୁ ପରିବାପତ୍ର ଚାଷ ବାସ ସବୁ
କିନ୍ତୁ ଆଜି ଆମ ଏପଟେ ଆଷାଢ ମାସରେ
ଆଜ୍ଞା କଣ କଣ ସବୁ ଗଛ ଲଗେଇଚନ୍ନ୍ତି ଆଉ କଣ କଣ ସବୁ ଫସଲ ହୁଏ?
ଆମ-ଆମ ବାଡିରେ ଜହ୍ନି, କାକୁଡ଼ି, କଖାରୁ ଇତ୍ୟାଦି ସବୁ ଫସଲ ପାଣି କଖା ଖାରୁ ସବୁ ଅ ଲଗା ଯାଇଥାଏ ଆମର ଜୈବିକ ସାର ଅ ଯଥା ଆଉ କଣ ଗାଈ ମାନଙ୍କର ସ ଗୋବରରୁ କ ଖତକୁ ଦିଆଯାଇଥାଏ ଗଛ ବଳ ବଳିଷ୍ଠ ହେଇଥାଏ। ଆଉ ଏବେ ତ ଧାନ ଚାଷ ଆରମ୍ଭ ହେଇଯାଇଚି ଧାନ ଗଛ ଛସବୁ ଆମ ଏପଟେ ସବୁ ବୁଣା ଯାଇଥାଏ ବୁଣା ହେଇିକି କି ଧାନ ଗଛ ହୋଇଥାଏ ଧାନ ଗଛ ସବୁ
ଆପଣଙ୍କର ହଳରେ ଚାଷ ହୁଏ ନା ଯୋଉ
ଆଜ୍ଞା ନିଶ୍ଚତ ଆମର ଯନ୍ତ୍ର ଚାଳିତ ଯନ୍ତ୍ର ଚାଳିତ ଅ-ଅ-ଆଉ ଆମର ଏ ଗାଡିରେ ଚାଷ କରାଯାଏ ଆଜିିକାଲି ତ ଆଉ ବଳଦ ଗାଁ ଗହଳିରେ ଦେଖିବାକୁ ମିଳୁନାହିଁ ବଳଦକୁ ଲୋକମାନେ ସବୁ ଭୁଲି ଗଲେଣି ତେଣୁ ଆମର ଯ
ପ୍ରାକୃତିକ ଜିନିଷରେ ସମସ୍ତେ ରଖୁଥିଲେ ବଳଦ ଗାଈ ଗୋରୁ ସମସ୍ତେ ରଖୁଥିଲେ ଏବେ ଆଉ ସେଗୁଡ଼ା ଦେଖିବାକୁ ମିଳୁନି।
ଆଜ୍ଞା ଏବେ ସବୁ ତ ସେ ସବୁ ଜିନିଷରେ ରେ ହେଇପାରୁନି ଯନ୍ତ୍ର ଚାଳିତ ଗାଡିରେ ଚାଷ କରାଯାଉଚି ଏବେ ତ ଆମର ଜମିରେ ସବୁ ଧାନ ସବୁ ଗଛ ବଡ-ବଡ ହେଇଗଲାଣି ଏବେ ସବୁ ପ୍ରାକୃତିକ ସାର ଯଥା ଜୈବିକ ଖତ ସବୁ ବିଲରେ ଦିଆଯାଉଚି। ଧାନ-ଧାନ ହୋଉଚି ଆମର ମୁଖ୍ୟ ଆମର ଚାଷ ଧାନ ଫସଲ ହେଲେ ଆମେ ଚାଷୀ ଭାଇ ମାନେ ତାକୁ ନେଇକି ମଣ୍ଡିରେ ଦେଇକି ଧାନ ଆମେ ବିକ୍ରି କରିଥାଉ। ସେଇ ମଣ୍ଡିରୁ ଅ ଯେ ଚାଉଳ ପ୍ରସ୍ତୁତ ହୋଇଥାଏ ଆଜ୍ଞା ଧାନ ଆମର ଧାନ ନିହାତି ଆର ଆମ ବିଲାରେ ପଚାଶରୁ ଷାଠିଏ ଏ ବସ୍ତା ଧାନ ହୋଇଥାଏ ଏଇ ଧାନକୁ ଆମେ ବିକ୍ରୟ କରିଥାଉ। ସେଇ ବିକ୍ରୟ ପଇସାରେ ଆଜ୍ଞା ନିଶ୍ଚିନ୍ତ-ନିଶ୍ଚିନ୍ତ ଆମେ ଖାଇବା ପାଇଁ ଆଠ ଦଶ ବସ୍ତା ଘରେ ରଖିଥାଉ। ଅ ଧାନ ହୋଉଚି ଆମର ପ୍ରାଧାନ୍ୟ ଫସଲ ଆମ ଏପଟେ ବନ୍ୟା ପ୍ଲାବିତ ଅଞ୍ଚଳ
ଆଜ୍ଞା। ବନ୍ୟା ତ ଆଉ ଏଠି କିଛି ଦିତାରି ଦିଇ ଚାରି ବର୍ଷ ହବ ବନ୍ୟା ଦେଖାାଯାଉନାହିଁ। କିନ୍ତୁ କେତେବେଳେ କହିହବ ପ୍ରାକୃତିକ କଥା ଜଗି ରଖି ଚଳିବା ଦରକାର।
ନିଶ୍ଚିନ୍ତ ନା ଆଉ ପ୍ରାକୃତିକ ସମ୍ପଦ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ହୁଏ ସେତେବେଳେ ଆମର ପାଚିଲା ଧାନ ବି ବୋହୁତ ବର୍ଷ ପାଚିଲା ଧାନ ବି ଆମର ଧୋଇ ହେଇ ଯାଇଚି ପାଚିଲା ଧାନରେ ବୋହୁତ ଆମର ଚାଷୀ କ୍ଷତିଗ୍ରସ୍ତ ହୋଇଥାଏ। ତେଣୁ ଆମେ ସବୁବେଳେ ଏ ପ୍ରାକୃତି
ଆଉ ଆପଣଙ୍କର କଣ ସବୁ ଫସଲ କରିଚନ୍ତି ମାନେ ଶାଗ ସାଙ୍ଗ ଜେତିକ ଜିନିଷ କିଛି
ଶାଗ ଆମ ବାରିରେ ଆମେ କୁଶିଳା ଶାଗ ଖଡା ଶାଗ ନେଉଟିଆ ଶାଗ ପାଳଙ୍ଗ ଶାଗ ଆଉ ମଦରଙ୍ଗା ଶାଗ ନିଶ୍ଚିନ୍ତ ଉଁ ମତେ ତ ଶାଗ ମତେ ବହୁତ ଭଲ ଲାଗେ।
ଭାଇ ଶୁଭିଲାନି ଟିକେ ଭଲସେ ମାନେ କହିବେ।
ଶା ଆମେ ଯଦି ଶାଗ କିତିଆରିରେ ଏଁ ରାସାୟନିକ ସାର ପକେଇବା। ତେବେ ଗଛ ବଳିଷ୍ଠ ହୋଇଥାଏ କିନ୍ତୁ ଦେହ ପ୍ରତି ବହୁତ ଖରାପ ହେଇଥାଏ ତେଣୁ ଆମେ ସବୁବେଳେ ନିଶ୍ଚିନ୍ତ ଆମେ ସବୁ ଆମେ ଯେତେ ସବୁବେଳେ ଚେଷ୍ଟା କରିବା ଜୈବିକ ସାରରେ ସବୁ ଫସଲ କରିବା ପାଇଁ ତେଣୁ ଆମେ ଜୈବିକ ସାରରେ
ଚାଷ କରନ୍ତି କଣ ମାନେ ଗୋବର ଖତ ଦେଇ।
ନିଶ୍ଚିନ୍ତ ଗୋବର ଆମର ଆଜ୍ଞା ମ ଆମେ ଆଗେ ଏଁ ଏଁ ଆମର ବାଡିରେ ଗୋଟିଏ କାଙ୍କ ଟିଏ କାଙ୍କରେ ଆଉ ଖୁସେଇ ଥାଉ। ଖୁସେଇକି ମଞ୍ଜି ବୁଣିଥାଉ ମଞ୍ଜିରେ ପାଣି ଛିଞ୍ଚନ କରିଥାଉ ପାଣି ଛିଞ୍ଚନ
ଆପଣଙ୍କ ଆଡେ ଛତୁ ଚାଷ କରନ୍ତି।
ଆଜ୍ଞା ଛତୁ ଚାଷ କରନ୍ତି କିନ୍ତୁ ଏତେ କରନ୍ତି ନାହିଁ।
ଓହୋ ଛତୁ ଚାଷ ମାନେ କଣ ଛଣ
ଆଜ୍ଞା। କୁହନ୍ତୁ ଆପଣ ଜାଣିଛନ୍ତି ଛତୁ ଚାଷ ବିଷୟରେ।
ନାଇଁ ଆମର ତ କେବେ ହୁଏ ନା କିନ୍ତୁ ଗୋଟେ ଛତୁ ମୁଁ ଖାଏନି। ମୋ ବୋଉଙ୍କୁ ବହୁତ ପସନ୍ଦ ଛ
ଆଜ୍ଞା ଛତୁ ଚାଷଟି ମୁଁ କୋଉ ବୁଝୋଉଚି ଆପଣ ଶୁଣନ୍ତୁ ଛତୁ ଆମର ଅ ଧାନରୁ ପ୍ରସ୍ତୁତ ନଡା ସେ ନଡ଼ାକୁ ଆମେ ମେ ଛୋଟ ଛୋଟ କାଟିକି
ଆମେ ଓଡିଆରେ କୋଉ କଚଡା।
କଚଡା ଆଜ୍ଞା। ସେଇ କଚଡାକୁ ଉ କାଟିକି ଆମେ ପାଣିରେ ଭିଜେଇକି ତାକୁ ଗୋଟିଏ ବାଉଁଶ ଉପରେ ଭାଡି କରି ତା ଉପରେ ଥୋଇଥାଉ। ତା ଉପରେ ଏ କିଛି ଛତୁ ମଞ୍ଜି ସିଞ୍ଚନ କରିଥାଉ ଆଉ ତାହା ସହିତ ଓ
ବି ବଜାରରେ ମିଳୁଚି।
ଆଜ୍ଞା ନିଶ୍ଚିନ୍ତ ବଜାରରେ ସେଇ ଛତୁ ମଞ୍ଜି ମିଳୁଅଛି ସେ ଛ ସେ ମଞ୍ଜିିକି ଆଣିକି ସେଇ ଭାଡି ଉପରେ ପକେଇକି ତା ଉପରେ କିଛି ବେସନ ସିଞ୍ଚନ କରିକି ତାପରେ ପୁଣି ଆଉ ଥ ଚଡା ବିଡା ଦିଆଯାଇଥାଏ ଏମିତି ଥାକ ଉପରେ ଥାକ କରାଯାଇଥାଏ। ତିନି ଚାରି ଥାକ କରାଯାଇଥାଏ ତାପରେ ତା ଉପରେ ଗୋଟେ ପଲଥିନି ପାଲ ଗୋଳା ଯାଇଥାଏ ସେଇ ପାଲଟି ଆଠ ଦଶ ଦିନ ପରେ କଢା ଯାଇ ଥାଏ ତା ଭିତରୁ ମଞ୍ଜି ସବୁ ଉଁ ଛୋଟ, ଛୋଟ କଢ ମାନ ହେଇଥାଏ। ଆଜ୍ଞା ଯୋଉ କଢ ହେଇଥାଏ ସେ କଢ଼କୁ ଆମେ ତୋଳିକି
ବଜାରରେ ବି ଅଧା ଲୋକ ବିକ୍ରି କରନ୍ତି।
ଆଜ୍ଞା ହଁ ଚାଷୀ ଚାଷୀ ଭାଇ ମାନେ ସେଇ ଛତୁକୁ ନିଜ ଘରର ଖ ଚ ସହିତ ବାହାରକୁ ବଜାରରେ ବିକି ଇଁ କିଛି ପଇସା ଆଣି ନିଜର ପରିବାର ପରିପୋଷଣ କରିଥାନ୍ତି।
ଆଜ୍ଞା।
ନିଶ୍ଚିନ୍ତ ଆପଣ ଛତୁ ଚାଷ ବିଷୟରେ ତ ଜାଣିଲେ ଆଜ୍ଞା।
ଆଉ କଣ କହୁଛନ୍ତି କୁହନ୍ତୁ?
ଆଜ୍ଞା, ଆପଣ
ଆଉ ବି କିଛି ନୂଆ କଥା କହିଲେ ମୁଁ ବି ଖୁସି ହେବି।
ନିଶ୍ଚିନ୍ତ ଆପଣ ଦେହର ଆଜିିକାଲି ବର୍ଷା ଋତୁ ଆସିଲାଣି ଦେହ ଖରାପ ହବାର ବହୁତ ଅଛି ତେଣୁ ଆପଣ ସତର୍କ ହେଇକି ରହିବେ। ଥଣ୍ଡାରେ ବୁଲାବୁଲି କରିବେ ନାହିଁ।
ଅଧିକ ବୁଲାବୁଲି କରିବୁନି, ଥଣ୍ଡା ଜିନିଷ କିଛି ଖାଇବୁନି, ବାହାର ଜିନିଷ ତ ଆଜିକାଲି ଦେଖୁଥିବେ ସମସ୍ତଙ୍କ ପାଇଁ କ୍ଷତି ହଉଛି। ତ ବାହାର ଜିନିଷ ଅଧିକା ବି ଖିଆ ପିଆ ହଉନି। ଯାହା ଯେତିକି ଘରେ ପାରିଛୁ ସେତିକି କରୁଛୁ ଯଉଟା ବି ସହଜ ଯୋଉଟା ବି ମାନେ ସୁସ୍ଥ ଆମ ପାଇଁ ସେଇଟା ଆମେ କରିକି ଖାଉଛେ ଆଉ। ଆଜ୍ଞା।
ଆପଣ ବାହାର ଜିନିଷ ମ ତେ ଖାଇବା ପାଇଁ ବହୁତ ଛାଡ଼ି ଦିଅନ୍ତି। ନିଜର ଘରେ ପ୍ରସ୍ତୁତ ଖାଦ୍ୟକୁ ସବୁବେଳେ ଖାଇବାକୁ ଚେଷ୍ଟା କରନ୍ତୁ। ଆଜ୍ଞା, ଆପଣଙ୍କର
ଆଜ୍ଞା କଣ କହୁଥିଲେ ରହିଗଲେ?
ଲୋକ ସବୁ କିଏ ଅଛନ୍ତି କି ଯେମିତି କି ନିଶିମଳା ଆ ସୁଙ୍ଗୁଡା ଏଇ ସବୁ ଗ୍ରାମ ମାନଙ୍କରେ ଆପଣଙ୍କର ବନ୍ଧୁବାନ୍ଧବ କି ଅଛନ୍ତି କି?
ଆମର ତ ନିଶିମଳା ନିଜ ମୋ ନିଜ ଗାଁ ନିଶିମଳା ତ ମୋ ନିଜ ମାଉସୀ ଘର ସୁମିତି ଚିହ୍ନିଥିବେ ଯେ ଆପଣ ତ ସିଏ ମୋ ନିଜ ମାଉସୀ ମାନେ ଝିଅ।
ଆଜ୍ଞା।
ତ ମୋ ମାଉସୀ ଘରେ ବି ମୋ ଗାଁରେ।
ଆଜ୍ଞା! ଆପଣଙ୍କର ପାଠ ପଢିଥିଲେ ଯୋଉ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ।
ସେ ବିଦ୍ୟାଳୟଟି ଆମ ଗ୍ରାମରେ ଅଛି ତାପରେ ଆମେ ଛୋଟ ସେତେବେଳେ ସମସ୍ତେ ମିଶା ମିଶିକରି ପାଠ ପଢୁ, ଖେଳିବୁ, ବୁଲିବୁ। ଆମର ଛୋଟବେଳେ ମନେ ଅଛି ମୋର ଆମ ଘର ସ୍କୁଲ ପଛ ଘରେ ଗୋଟେ ଶଗଡ଼ଟି ଏ ଠିଆ ହୁଏ। ମାନେ ଶଗଡ଼ଟା ଥୁଆ ହୁଏ। ଆମେ ଛୁଆ ସମସ୍ତେ ଯିବୁ ସେଇଠି ଯାଇ ସବୁବେଳେ ଖେଳିବୁ ସିଏ ଏକରୁ ଟାଣିବୁ ଆମେ ସେ କରୁ ଟାଣିବୁ। ସେଇ ଦିନ ଗୁରା ଭୁଲି ହଉନି ଆଉ। ଆଜ୍ଞା।
ତେଣୁ ଆପଣ ସବୁବେଳେ ପୁରୁଣା ସ୍ମୃତିକୁ ମନେ ପକେଇକି ବହୁତ ମନ ପଡ଼ିଥାଏ।
ଖାଇବା ଆଜ୍ଞା।
ଆଉ ଆପଣ ଯେତେବେଳେ ପାଠ ବିଦ୍ୟାଳୟ ଛାଡିଲେ ତାପରେ ଆପଣ ମହାବିଦ୍ୟାଳୟକୁ ଗଲେ ମହାବି ବିଦ୍ୟାଳୟରେ ବହୁତ ସାଙ୍ଗସାଥି ହେଇଥିବେ ଆପଣଙ୍କର?
ହଁ ମହାବିଦ୍ୟାଳୟରେ ବି ସେମିତି ହିଁ ଏବେ ଆମେ ବ୍ୟାଚ୍ ଫିଷ୍ଟ କରିଥିଲୁ ମହାବିଦ୍ୟାଳୟର। ସବୁ ସାଙ୍ଗସାଥି ମାନେ ଆସଥିଲେ ଆଉ ମିଶିଥିଲୁ ଫି ମାନେ ଖାଇ ପିଇ ମଜା କରିକି ସବୁ ଘରୁକୁ ଆ
ଆଜ୍ଞା ଆମର ମହାବିଦ୍ୟାଳୟ ବାବା ଭୈରାନନ୍ଦ ମହା ବିଦ୍ୟାଳୟ ସେଠି ସବୁ ଅଧ୍ୟାପକମାନେ ବହୁତ ଭଲ ଛାତ୍ରଛାତ୍ରୀ ମାନେ ବହୁତ ଭଲ ସେଠିକାର ଅଧ୍ୟାପିକା ବି।
ମୁଁ ମାନେ ମୁଁ ପ୍ଲସ୍ ଥ୍ରୀ ମୋ ପ୍ଲସ୍ ଟୁ ମୁଁ କରିଥିଲି
ଆଜ୍ଞା ଆପଣଙ୍କର ଯୁକ୍ତ ଦୁଇ କଳା ନା ବିଜ୍ଞାନ ନା ବାଣିଜ୍ୟ କୋଉଥିରେ କ
ମୋର କଳାରେ ମୁଁ। ଯୁକ୍ତ ଦୁଇ ମୁଁ କଳାରେ କରଥିଲି ତାପରେ ଯୁକ୍ତ ତିନି ବି ମୁଁ ସେଇ କଳା ତାର ଓ ମୁଁ ମୋ ଲାଙ୍ଗୁଏଜ ଆମ ଓଡିଆ। ଅଁ ଉ ମାନେ ଓଡିଆକୁ ରଖିଥିଲି। ତାପରେ ସେଇଥିରେ ମୁଁ ପଡିଥିଲି ତାପରେ ଏବେ ଘରେ ଅଛି ଆଉ କିଛି କରିନି।
ଆଗା-ଆଗାମୀ ଭବିଷ୍ୟତରେ ଆପଣ କଣ ଚାକିରୀ କରିଆ ପାଇଁ ନିଷ୍ପତ୍ତି ନେଇଚ? ବାହାଘରେ ଆପଣଙ୍କର ଜୀବନ ସୁଖମୟ ହବ ଆପଣ ଭାବିଚନ୍ତି କି? କି ଆମର ପୋଲିସ ବା-ବାହିନୀ କି ଏ କୋ-କୋଉଁ ବ ସିଏ ଗଲେ ଆ ଆପଣଙ୍କର ଅ ବ ଭରଣ ପୋଷଣ ପରିବାରର ଭରଣ ପୋଷଣ କରିପାରିବେ। ଆପଣ ସେ ବିଷୟରେ କିଛି ଚିନ୍ତା କରିଚନ୍ତି?
ନା ମୁଁ ସେ ବେ ଉଁ ସେ ବେ କିଛି ଚିନ୍ତା କରିନି କିନ୍ତୁ ଯଦି ଭବିଷ୍ୟତରେ ଆମୁକୁ ସେଇ ମଉକା ମିଳେ ତ ଆମେ କରିବୁ ନିଶ୍ଚିତ। ହଁ ନିଶ୍ଚିତ କରିବୁ ଆଉ ଆପଣଙ୍କ ସହିତ ଭାଇ କଥା ହେଇ ବହୁତ ଭଲ ଲାଗିଲା ଆପଣ ଯେବେ ବିି ଚାହିଁବେ ମତେ କଲ କରିପାରିବେ ମୁଁ ସାନ ଭଉଣୀ।
ନିଶ୍ଚିନ୍ତ ନିଶ୍ଚିନ୍ତ। ଭଉଣୀ ଆପଣଙ୍କ ସହିତ ମୁଁ କଥା ହେଇଥିବାରୁ ମତେ ବହୁତ ଭଲ ଲାଗୁଅଛି। ଆପଣଙ୍କର ଏଁ ସମୟ ବର୍ତ୍ତମାନ ଶୋଇବା ପାଇଁ ହେଇଯିବ। ତେଣୁ ଆପଣ ଅ ଆପଣଙ୍କ ଆଜି ରାତିଟି ଶୁଭମୟ ହେଉ। ଆଜ୍ଞା ନିଶ୍ଚିନ୍ତ। ଆଉ ଅଁ ଆପଣ ଆଜି ଠାକୁରଙ୍କ କୃପାରୁ ମୁଁ ଅ ତେଣୁ ଚାହୁଁଚି ଆପଣ ଭଲରେ ଜୀବନ ଯା
ଆପଣ ବି ବହୁତ ଭଲରେ ରୁହନ୍ତୁ ଯ
ଜୟ ଜଗନ୍ନାଥ୍ ଆଜ୍ଞା ରହିଲି ନମସ୍କାର। କାଟି ଦିଅ।
ଆଜ୍ଞା ହାଲୋ କୁହନ୍ତୁ ଆଜ୍ଞା।